ଓ
ହାଲୋ।
ହଁ ଏବେ କଉଠି ଅଛ?
ଏ ଏଇଠି ପଞ୍ଚାୟତ ଆସିଛୁ ଟିକେ ଆଉ ମତେ ଉଁ
ଓହୋ। କଣ କିଛି କାମ ଥିଲା କି ସେଠି?
ହଁ ଗୋଟେ ମ ମିଟିଙ୍ଗ ଚାଲିଥିଲା ତ ସେଥିପାଇଁ ଆସିଥିଲୁ।
ଏଇ ଆମର ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ।
ହଁ। ଆଉ ତମେ କୋଉଠି?
ହ ମୁଁ ଅଛି ଏଇଠି ଘରେ ଅଛି ଆଜି କିଛି କାମ ନାହିଁ ତ ଏମିତି ବସିଥିଲି। ମୁଁ କହିଲି ଦେଖିବା ଆଉ ବହୁତ ଦିନ ହେଲା ତ ଫୋନ୍ କରି କଥା ହେଇନି। ଆଉ ଯାଉଛି ଟିକେ ଦେଖିବା କଥା ହେଇଯାଏ ଟିକେ ଭଲ ମନ୍ଦ ପଚାରେ। ଦେହ ପାହା କେମିତି କଣ ଅଛି ଆଉ କାମ କେମିତି କଣ ସବୁ ଚାଲୁଛି ସେଇ ବିଷୟରେ ଟିକେ କ ଥା ହବା ପାଇଁ ମନେ ପଡ଼ିଲା ତ ଫୋନ୍ କରିଦେଲି ଆଉ। ଆଉ କଣ ଖବର ସବୁ ଟିକେ କହିଲ ଦେଖିଆ।
ଆଉ ଭଲ ଆଉ ଏବେ ଚାଲିଛି ଆଉ।
ଆଉ ୟା ପରେ ତ ରଜ ତ ସବୁ ସରିଗଲା। ଉଁ ୟା ପରେ ମୁଁ ଭାବୁଛି କେବେ ଟିକେ ଗାଁକୁ ଆସିଲେ ସମସ୍ତେ ଟିକେ ଦେଖା ସା କ୍ଷାତ ହୁଅନ୍ତେ ଆମର ଆସୁଛି ୟାପରେ ଖୁଦୁରୁକୁୁଣି ଓଷା ଭାଦ୍ରବ ମାସରେ ପଡ଼ିବ ସେଇଟା।
ହଁ।
ସେ ଖୁଦୁରୁକୁଣି ଓଷା ବେଳକୁ ଆମେ ସମସ୍ତେ ଆସିଲେ ଆମେ ଟିକେ। ଏ ସାଙ୍ଗସାଥି ବହୁତ ଦିନ ହବ ଆମେ ଦେଖା ହେଇନଥିଲେ। ଏ ଟିକେ ଏକାଠି ହେଇଯାଆନ୍ତେ ଟିକେ ମଜାମସ୍ତି କରନ୍ତେ ମୁଁ ତ ସବୁବେଳେ ଏ ତି ଘର କାମ ସାରି ଦଉଛି କାମ ସାରିଲା ପରେ ଏମିତି। ଘରେ ଯେତେବେଳେ ବସୁଛି ମୋର ସେ ଛୋଟବେଳର କଥା ମନେ ପଡୁଛି ସାଙ୍ଗସାଥିମାନଙ୍କ କଥା ମନେ ପଡୁଛି। ଆଉ। ଭାରି ଇଚ୍ଛା ହୁଏ କେମିତି ପଳେଇବି କିି ଆଉ ସାଙ୍ଗମାନଙ୍କ ସହିତ ସେମିତି ସେ ଛୋଟବେଳେ ଯେମିତି ମୁଁ କ ପୁଥିଲି ସାଙ୍ଗ ହେଇକି ଖେଳୁଥିଲୁ ଆଉ ଖାସ୍ କରି ତ ଏଇ ଖୁଦୁରୁକୁଣୀ ଓଷା କଥା ମୋର ବହୁତ ମନେ ପଡ଼େ। ଏବର୍ଷ ମୁଁ ଭାବୁଛି ସବୁ ସାଙ୍ଗସାଥିମାନଙ୍କୁ ଆମେ। ଏ ଫୋନ ମାଧ୍ୟମରେ ଯୋଗାଯୋଗ କରିକି ଗାଁକୁ ଡାକିଲେ କେମିତି ହୁଅନ୍ତା?
ହଁ ବହୁତ ତୁ ଭଲ ହଁ ଅଁ ସେଦିନ କଥା ମନେ ପଡିଲେ ସେଇ ଉଁ ଖୁଦୁରୁକୁଣୀ ଓଷା ବୋହୁତୁ ଇଚ୍ଛା ହୁଏ ଯିବା ପାଇଁ ଯୋଉ ଭୋଜି ଭାତ ଯୋଉଗୁ ରାତିରେ ଯିବା କଢ ତୋଳି ତିକି ମଜା ଥିଲା ହଁ ତ ଏଇ ବର୍ଷ ଚାଲ ସମସ୍ତେ ସାଙ୍ଗ ହେଇକି କଥା ହେଇକି ଇଁ ସମସ୍ତଙ୍କୁ ଅଁ ସ କଥା ହେଇକି ସାଙ୍ଗମାନେ ଆସିଲେ ଏ ସେମିତି ଭୋଜି କରିକି ଗୋଟେ ମଜା କରନ୍ତେ। ହଁ ମୁଁ ତ ମୋର ଭାରି ଇଚ୍ଛା ମୁଁ ତ ଯିବି ଭାବୁଛି।
ମୁଁ ତ ମୁଁ ତ ଯାହା ହେଲେ ବି ଯିବି କିନ୍ତୁ କଁ କରିବି ମୋ ଶଶୁରଙ୍କ ଦେହ ଭୋଉତ ଖରାପେ ସେ ବୁଡା ମଣିଷ ଘରୁ ଉଠି ପାରୁନାଆନ୍ତି। ବିଛଣାରେ ଝାଡା ପରିସ୍ରା ସବୁ କରୁଚନ୍ତି ଦେଖିବା କଣ ହଉଚି ତଥାପି ଏଁ ଭାବୁଚି ମୁଁ ଭାବୁଛି ମୋ ନଣନ୍ଦକୁ ନହେଲେ ଆଣିକି କିଛି ଦିନ ପାଇଁ ଆଠ ଦିନି ପାଇଁ ନହେଲେ ଘରେ ରଖେଇ ଦେଇକି ମୁଁ ଟିକେ ଭାବୁଚି ଯାଆନ୍ତି। ମୁଁ ପ୍ରାୟ ସାତ ଆଠ ବର୍ଷ ହବ ମୁଁ ଯାଇ ନେଇ ଗାଁକୁ ତ। ଆଉ କାହାକୁ ବି ଦେଖିନି। ଅବଶ୍ୟ ଆଜିକାଲି ଫୋନ୍ ଯେହେତୁ ହେଇଗଲା ସମସ୍ତେ ଆମର ଆଉଁ ମୋବାଇଲି ମାଧ୍ୟମରେ ସବୁ ଦେଖିଦଉଚନ୍ତି ଉଁ ଭିଡିଓ କଲ ଯୋଉଟା କହୁଛନ୍ତି। ସେଇଥିରେ ସବୁ ଦେଖି ଦଉଛନ୍ତି। ହେଲେ ମୁଁ ଗାଁର ମାଟିକି ଆଜିକି ସାତ ଆଠ ବର୍ଷ ହବ ଗାଁ ମାଟିକି ବି ମାଡିନି। କିନ୍ତୁ ଏଇ ବର୍ଷ ମୁଁ ଭାବିଚି ଖୁଦୁରୁକୁଣୀ ଓଷା ବେଳୁକୁ ଯାହା ହେଲେ ବି ମୁଁ ଯିବି। ଆଉ ଆମର ସେ ଯୋଉ ପିଲାଦିନରେ ଥିଲେ ଚାରି ପାଞ୍ଚ ଜଣ ସାଙ୍ଗ କେତେ ବଦମାସୀ କରୁଥିଲେ। ସେ ଗାଧେଇ ଗଲାବେଳେ ଗାଧେଇ ଦିଅନ୍ତିନି। ପୁଣି କଣ କରିବେ ଓଷା ଏକା ବାଲୁକା ପୂଜା କଲାବେଳେ ସେ ଭାରି ହଇରାଣ କରନ୍ତି ଜାଣି ଜାଣି ଡିଆସିଲି ଓଦା କରିଦେବେ ସେଗୁଡାକ ମନେ ପଡିଲେ ତେ ମତେ ଦୁଃଖ ଲାଗେ ଯେତିକି ହସ ବି ଲାଗେ ସେତିକି। ବେଳେବେଳେ ଭାବେ ସେମତି ପିଲାଦିନ ଆଉଥରେ ପଳେଇ ଆସନ୍ତା କି। କିନ୍ତୁ ଭାଗ୍ୟର ଏମିତି ବିଡମ୍ବନା ଯେ ଏଁ ସେତେବେଳେ ଆମେ ଓଷା କରୁଥିଲୁ ଏବେ ଆମ ଛୁଆମାନେ ଓଷା କରୁଚନ୍ତି। ଆମ ଛୁଆଙ୍କୁ ଦେଖିଲେ ସେତେବେଳେ ଆମ ନି ଜ କଥା ବି ମନେ ପଡି ଯାଉଚି ତମର ସେପଟେ ଖୁଦୁରୁକୁଣୀ ଓଷା କେମତି କଣ କରୁଛନ୍ତି?
ହଁ ଆମର ତ ସେମିତି ଉଁ ଯେମିତି ଆମେ କରୁଥିଲେ ଛୋଟବେଳେ ଖୁଦୁରୁକୁଣୀ ଓଷା ଆମ ସମୟରେ ଏବେ ଆମ ଛୁଆମାନେ ବି ସେମିତି ମାନେ କରୁଣା ଆମେ ଛୋଟବେଳେ ଯୋଉ ସେତେବେଳୁ ସେଇ ସମୟରେ ଯୋଉ ଯାଏ ନାଳକୁ ଉଁ ମାନେ ଗାଧେଇ କି ମଣିଷ କେତେ କବାଡି ଖେଳେ ଆମେ ଖେଳିଚେ। ଏଁ କେତେ ମଜା କରେ ଭୋଜି ଭାତ ଆଉ ଆମ ଏବ୍ ଏବେ ତ ଏବେକାର ଛୁଆ ତ ମାନେ ବାହାରୁକୁ ଭାରୁନାହାନ୍ତି ସେ ଗାଧୁଆ ନାହିଁ। ସେ ଘରେ ଗାଧେଇକି ଯାଇଁକି ଉଁ ମାନେ ହୁଁ ଏ ଓ ବାଲୁକା ପୂଜା ଯୋଉ କରିକି ଆସୁଚନ୍ତି। ଆଉ ଭୋଜି ସେମିତି ଆଉ କରୁନାହାନ୍ତି ଆଉ ଉଁ ଆମେ ସବୁ ଆମର କିନ୍ତୁ ଚାଲୁ ସେମିତି ଖୁଦୁରୁକୁଣୀ ଓଷା ହଉଚି ଆଉ।
ଆଉ କଣ କରିବା ଏମତି ତ କଥା। ଉଁ ହାଁ ଦେଖିବା ତେଣିକି ଆମ ମୋର ତ ଇଚ୍ଛା ବୋହୁତୁ ଅଛି ଯିବା ପାଇଁ। ହେଲେ କିଛି ଯିବି ତ ଯାହା ହେଲେ ବି ମୁଁ ଯିବି। ଆଉ ଆମର ଯୋଉ କଣ ହେଇଛି କଇଲେ ସେ ଆମେ ଯେତେବେଳକୁ ଓଷା କରୁ ସେତେବେଳେ ଆମର ଜଣେ ଯୋଉ ଥିଲେ ଇଏ ଗୋଟେ ବୁଢ଼ୀ ବାରିକ ଘର ବୁଢ଼ୀ ସେଇଠି ଥିଲା। ସେ ବୁଢୀ ଯେତେ ଆମକୁ ଗାଳି ଦିଏ। ସେ ବୁଢି ଏବେ ବଞ୍ଚିଚି କି ମରିଚି ମୁଁ କିଛି ଜାଣିପାରୁନି।
ଅହୋ
ସେଥିପାଇଁ ମୁଁ ଭାବୁଚି ଟିକେ ଗଲେ ଭାରି ଭଲ ହୁଅନ୍ତା ଆଉ। ତୁମେ ଆସ ଏଇ ତୁମେ କେତେଜଣଙ୍କ ସାଙ୍ଗ ନମ୍ବର ରଖିଚ ମୋତେ ଟିକେ କହିଲ ଦେଖିଆ।
ହଁ ମୋ ପାଖରେ ଅଛନ୍ତି ତିନି ଚାରି ଜଣଙ୍କର ଅଛି ଆଉ ଯୋଉମାନଙ୍କର ଅଛି ମୁଁ ତାଙ୍କ ସହିତ କଥା ହେଇକି ତମକୁ କହିବି ସେମାନେ
ହଁ ତାଙ୍କୁ ତାଙ୍କୁ ଟିକେ କହିଦେବ ସମସ୍ତଙ୍କୁ ଯେ ଏହି ବର୍ଷ ଆମେ ସମସ୍ତେ ନିଜ ନିଜର ବହୁମୂଲ୍ୟ ସମୟ ଛାଡି ଘରୁ ସମସ୍ତେ ଆମେ ଆସୁଚୁ ଆଉ ସେ ଯାହା ହେଲେ ବି ଆସିବେ। ତାଙ୍କୁ ଟିକେ ସେଇ କଥା କହିଦବ ଆଉ ଉଁ ଛୋଟ ପିଲାମାନଙ୍କୁ ଯଦି ଯିଏ ଚାହିଁବେ ବି ଆଉ ଛୋଟ ପିଲାମାନଙ୍କୁ ତ ଛାଡ଼ିକି ଆସିହବନି ଆଉ ଛୋଟ ପିଲାମାନଙ୍କୁ ବି ସାଙ୍ଗରେ ଧରିକି ଆସିବେ ଆଉ।
ହଁ। ଛୋଟ ଛୁଆଙ୍କୁ ଆଉ ଉ ହଁ କୁହ। ଆଉ।